ହଁ।
ହ୍ୟାଲୋ
ସାଙ୍ଗ ହଁ। ହଁ ସାଙ୍ଗ କୁହ ମୋ କଥା ଶୁଭୁଛି ତୁମକୁ? ହଁ ସାଙ୍ଗ ମୋ କଥା ତମକୁ ଶୁଭୁଛିି।
ହଁ ହଁ ଶୁଭିଲା।
ହଁ କୁହ।
ଆଉ କଣ କରୁଛ।
ଏଇ ଶୋଇଥିଲି ଆଉ ତୁମେ?
ପାଣି ପିଉଛି।
ଓହୋ ହଉ ହଉ ପିଇକି କଥା ହଉ ଆଉ।
ହୁଁ ହୁ। ଯାଇଥିଲି ତ ବିଲକୁ ସେଇଥି ପାଇଁ ଶୋଷ କରୁଛି ଆଉ।
ଓହୋ ବିଲରେ କଣ ଲଗା ହେଇଛି କି ଗଛ କିଛି।
ହୁଁ ହୁଁ।
କଣ ଲଗା ହେଇଛି?
ଆମର ଚାଷ ହଉଛି ତ।
ଆଛା ଆଚ୍ଛା କଣ ସବୁ ଲଗାଯାଏ ତମର?
ଆମ। ଲଗାାଯାଏ ଧାନ ଧାନ ଚାଷ। ଟାଇମ ଆସିଗଲାଣି ତ ଆମର ସେଇଥିପାଇଁ ଦେଖ। କେହି ରହୁନାହାନ୍ତି ଭାଇ ଫାଇ।
ହଁ ପରା ଖରା ଏତେ ହଉଛି ଯେ ତମେ ଦେଖିକି ସବୁ ଯାଉଥିବ ଆଉ।
ହୁଁ ଏଇକ୍ଷଣି ଆମେ ସକାଳୁ ବା କେହି ଯାଉନୁ ସକାଳୁ ଯିଏ ବି ଯାଉଚି ନଅଟା ସୁଦ୍ଧା ପଳେଇ ଆସୁଛି। ପୁଣି ଚାରିଟା ପାଞ୍ଚଟାରେ ଯାଉଛେ।
ହଁ ହଁ ପାଣି ବଟଲ ନେଇ ଯାଉଥିବ ଆଉ।
ମୁଁ ଡେଲି ଯାଇନା ଆଉ ସେ ବାପା ଯାଆନ୍ତି ନହେଲେ ଦାଦା ଯାଆନ୍ତି। ହେଲେ ଆଜିିକେହି ନାହାନ୍ତି ଘରେ। ଯାହା ପାଇଁ ଆମକୁ ଯିବାକୁ ପଡୁଛି ଆଉ କୁହ ଘରେ କଣ କହୁଛନ୍ତି ଖିଆ ପିଇଆ କଣ ହେଇଥିଲା ସକାଳେ ନା ଖରାବେଳେ।
ହଁ ଆମର ଆଜି ଭାତ ଡାଲି। ଶାଗ ଭଜା ସଜନା ଛୁଇଁ ତରକାରୀ। ଭଜା ଆଳୁ ଭଜା ବାଇଗଣ ଭଜା ଏଇସବୁ ଆ।
ଆଜି ତ ବାର ଅଛି ତମେ ଆଇଁଷ ଖାଇନ।
ନାଇଁ ମୁଁ ଆଇଁଷ ଖାଏନି ମୁଁ ନିରାମିଷ ଖାଏ।
ଘରେ ବି କେହି ଖାଉନଥିବେ ତାହେଲେ।
ହଁ ଘରେ ଖାଆନ୍ତି। ଘରେ କିଛି ଜଣ ଆମର। ଖାଆନ୍ତିନି ଆମିଷ ଆଉ କିଛି ଜଣ ନିରାମିଷ ଖାଆନ୍ତି ଆଉ।
ହୁଁ ହୁଁ। ଆମର ତ ସବୁ ବାର ଚଳେ। ନା ମ ନିରାମିଶର ବହୁତ ଦୂରରେ ଅଛୁ ଆମେ।
ହଁ। ଯାହା ହଉ ହଁ ଖାଅ ଆଉ। ହଁ ହଁ ହଁ।
ହଁ ଘରେ କଣ କରୁଛନ୍ତି ସବୁ?
ଘରେ ଏଇ ସନ୍ଧ୍ୟା ଟାଇମ ହେଇଗଲାଣି ନା ଏଇ ଝାଡୁ ହଉଥିଲା ଘର ଟିକେ ଝାଡୁ ହଉଥିଲା। ଆମର ସନ୍ଧ୍ୟା ଟାଇମ ହେଇଗଲାଣି ସନ୍ଧ୍ୟା ଯାଇନି। ଦିଆଯିବ ନା ସେଥିଲାଗି।
ଓହୋ।
ହଁ।
ଆଉ ଗରମ କେମିତି? ଆମ ଘରେ ତ କେହି ନାହାନ୍ତି ମମି ବସିକ ଫୋନ ଦେଖୁଛନ୍ତି। ବାପା ତ ଦୋକାନ ରେ। ଭାଇ ତାଙ୍କ ଜବ ରେ ଡୁଟି ରେ ଆଉ ମୁଁ ବୁଲୁଛି ଆଉ।
ଭଲ ବୁଲ ଆଉ।
ହଁ।
ହୁଁ ତ କୁଆଡେ ବୁଲି ମତେ ଟିକେ ନାହାନ୍ତି ବି ସାଙ୍ଗ। ଏକୁଟିଆ ହେଇଯାଉଛି ଯାହା ସେଇ ଘର। ଘର ଉପରୁ ଛାତ ଏତିକି ମୁଁ ବୁଲେ।
ଭଲ ଆ ସବୁଠୁ ଭଲ ପ୍ଲେସ ରଜରୁ ପଳି ଯିବ।
ନାଇଁ ଏ ରଜରେ କୁଆଡେଛି ସିନା ସାଙ୍ଗସାଥି କିଏ ଥିଲେ ବୁଲିବାକୁ ଯମ। କେହି ନାହାନ୍ତି ଗାଁ ରେ ବା ମୁଁ ଏକୁଟିଆ।
କି?
ଗାଁରେ କେହି ନାହାନ୍ତି ଆଉ ଗାଁ ରେ ଛୁଆ ସବୁ ସଂଖ୍ୟା କଣ ଆମର ସବୁ ବଡ ବଡ ଭଉଣୀ ମାନେ ଥିଲେ ସେମାନେ ସବୁ ବାହା ହେଇଗଲେ।
ଓହୋ ହୁଁ।
ଆମର ସ୍କୁଲ ସାଙ୍ଗ ଯୋମାନେ ସବୁ ଥିଲେ ସେମାନେ ସବୁ ବାହାରେ ରହୁଛନ୍ତି ସେମାନେ କେହି ଗାଁକୁ ବି ଆଉ ଆସୁନାହାନ୍ତି।
ବାହାରେ ପଡୁଛନ୍ତି ନା ଅଲଗା ଦେବେ କଣ?
ପାଠ ପଢୁଛନ୍ତି କିଏ ଚାକିରି କଲାଣି କିଏ ପଢ଼ୁଛନ୍ତି ଏସବୁ ଆଉ।
ଉ ହୁଁ। ରଜ ଟା କେମିତି କଣ ଏଞ୍ଜୟ କରିବ ଫୁଣି?
କଣ କିଛି ମୋର ଏଥର ରଜ ଭଲ ହବନି ତାପରେ ବି ମୋର ମା ଜେଜେମା ର ଦେହାନ୍ତ ହେଇଥିଲା ନା ସେଥିଲାଗି ଆମର ଗୋଟେ ବର୍ଷ ନ ଗଲା ଯେ ଆମେ ନୂଆ ପିନ୍ଧୁ ନା କେ କିଛି ପର୍ବ ପାଳନ କରୁନି। ତ ସେଥିଲାଗି ଆମର ବି ଏମିତିରେ ହବନି ଆଉ। ନାଇଁ ନାଇଁ। ସେମିତିରେ ବି ରଜ ହବନି ସେମିତିରେ ବି ବୁଝେଇଦେଇଛି ମନକୁ କେତେ ନାହାନ୍ତି ବୁଲିବି ଆଉ କୁଆଡେ?
ଘରେ ରହିବି ଆଉ।
ହୁଁ। ଆଉ କଣ କୁହ, ଦେହ ସବୁ ଭଲ?
ହଁ ଦେହ ଟିକେ ଖରାପ ଥିଲା ଥଣ୍ଡା ଟିକେ ମଝିରେ ହେଇଯାଇଥିଲା ଏବେ ଟିକେ ଭଲ ଆଉ। ଏଇ ଖରା ଦିନ ତାପରେ ଟିକେ ଯୋଉ କାଳ ବୈଶାଖି ବର୍ଷା ଟିକେ ହେଇଗଲା ବେଳକୁ ଭିଜିିଗଲା ବେଳକୁ ଥଣ୍ଡା ଧରି ଦଉଛି ଆଉ। ଉ କଣ ଋତୁ ଟିକେ ପରିବର୍ତ୍ତନ ହେଲା ବେଳୁ ଥଣ୍ଡା ହେଇଯାଉଛି। ଆଉ ତମ ଦେହ ଭଲ ଅଛି?
ତଣ ହେଲା ବେଳେ
ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ଆମ ଘରେ ତ ସବୁ ଠିକ ଠାକ ଅଛନ୍ତି ତମ ଘରେ?
ହଁ ଆମ ଘରେ ବି ସବୁ ଭଲ ଅଛନ୍ତି।
କେତେ ଜଣ ତମ ଘର ଲୋକ?
ଆମର ଟିକେ ବଡ଼ ଫ୍ୟାମିଲି ବଡ଼ ଫ୍ୟାମିଲି ଆମର ଗୋଟେ ଘରେ ମୋର ଚାରି ବାପାଙ୍କ ମାନେ ଚାରି ବାପା ଆମେ ରହୁ। ସମସ୍ତେ ମିଶିକି ରହୁ ମାନେ ଜଏଣ୍ଟ ଘର ବି ଆମର ଜଏଣ୍ଟ ଫ୍ୟାମିଲି ବି ଆମର ଜଏଣ୍ଟ୍। ହଁ। ସେଥିଲାଗି କିଛି ଲାଗେନି ବି ସାଙ୍ଗ ନଥିଲେ ବି ମୋର ଘରେ ଲୋ କଣ ସହିତ ମୋର ଅ ସମୟ ବିତେଇ ଦିଏ ଆଉ ଛୁଆ ସବୁ ମୋର ଅଛନ୍ତି ନା ସାନ ବଡ଼ ଭାଇ ଭଉଣୀ ଗୁଡ଼ା ସବୁ ଅଛନ୍ତି ତାଙ୍କ ସହିତ ଖେଳକୁଦ କରିକି ସାରେ ସମୟ।
ହଁ।
ତାପରେ ମୋ ବାପା ବାହାରେ ରୁହନ୍ତି‌। ଆଉ ମୁଁ ମୋ ବାପାଙ୍କର ମୁଁ ହେଲି ବଡ଼ ଝିଅ ମୋର ସାନ ଭାଇ ଅଛି। ଆମେ ଦୁଇ ଜଣ ମୋ ବାପା ମାଆଙ୍କର ଆଉ।
ଓହୋ। ଆମେ ତିନି ଭାଇ ଆଉ ଭଉଣୀ ନାହାନ୍ତି ଆମର ତିନି ଭାଇ ଭଉଣୀ ନାହାନ୍ତି। ଆମର ବି ଜଏଣ୍ଟ ଫ୍ୟାମିଲି ଏଇ ଛଅ ମାସ ହବ ଅଲଗା ଅଲଗା ହେଇଛନ୍ତି। ଅଲଗା ଅଲଗା ମାନେ କଣ ସେ ପାଖରେ।
ହଁ ଆଉ ଗୋଟେ ଘରେ ସମସ୍ତେ କେତେ ଦିନି ଆଉ ରହିବ? ଯାହାବି ହେଲେ ପିଲା ପଢିଲେ ମାନେ ତ ସମସ୍ତେ ଅଲଗା ଅଲଗା ଘର କରିବାକୁ ପଡ଼ିବ ନା ଆଉ।
ହୁଁ କାହିଁକିନା ଆମେ ଅଲଗା ନ ସବୁ ତ ମୋ ଭାଇ ହେଲେଣି ଚବିଶି ପଚିଶି ବର୍ଷର ସେ ପୁଣି ବାହା ହେବେ ପୁଣି ସେ ଜେଜେଙ୍କ ଅମଳ ଘର ସେତେବେଳେ ଆଉ ଜାଗା ବି ରୁମ୍ ଫୁମ୍ ବି ଆଉ ନାହିଁ ସବୁ ଫିଲପ୍।
ହଁ ଆମର ବି ସେମିତି ଆମର ବି ଇଏ ଜେଜେଙ୍କ ସବୁ ଘର। ଆମର କାହାର ଘର କରିନୁ କେହି ତ ଛୁଆ ହିଁ ଆମେ ବଢି଼ନୁ। ହଁ ଭାଇମାନେ ତ ସବୁ ଛୋଟ ଛୋଟ ହଁ ଭାଇମାନେ ବଡ଼ ହେଇଥିଲେ ସେମାନେ ବାହା ହେଇଥାନ୍ତା ଆଉ ଘର କରିଥାନ୍ତୁ। କେହି ତ ଆମର ସବୁ ଛୋଟ ଛୋଟ କେହି ତ ବାହା ହେଇନାହା କଣ ଘର କରେ ମୁଁ ଯାଉ ଦି ଦୁଇ ଚାରି ବର୍ଷ ଗଲେ ସବୁ କରିବୁ ଆଉ।
ହୁଁ ତ ସେଇ ଆମର ଭାଇ ଫାଇ ସବୁ ବଡ଼ ହେଇଗଲେଣି ବାହା ହେବା ବୟସ ରହିଗଲେଣି ତ ଏଇ ଘର ଫର କାମ ଚାଲିଛି ଭିନେ ହବୁ ଆଉ।
ଆଚ୍ଛା ଆଚ୍ଛା।
ନା ମ ସମସ୍ତ ବାପାଙ୍କର ଛୁଆ ବଢି଼ଗଲେଣି ବୁଝିଲୁ ତ ସେଥିପାଇଁ ଖାଲି ଆମର ମାନେ ମୋରି ବାପାଙ୍କର ଆମେ ଯୋଉ ଭାଇ ଭଉଣୀ ଆମେ ବଡ଼ ହେଇଛୁ। ମଜିଆ ବାପାଙ୍କର ପୁଅ ଝିଅ ବଡ଼ ହେଇନାହାନ୍ତି। ତି କି ସାନ ବାପାଙ୍କର ତ ବଡ଼ ହେଇନାହାନ୍ତି ଆମର ସେ ଦି ଜଣ ରହିବେ ବୋଧେ ଆମେ ପଲେଇଆସୁ। ବାଡ଼ି କୁ ଆଉ ଆମ ଘର ପାଖରେ ବାଡ଼ି ହୁଁ। ପୁଣି ସେ ବାହା ହେବେ ନା ତାଙ୍କର ପୁଣି
ହଁ ପୁଣି ତାଙ୍କ ସଂସ୍କାର ତାଙ୍କ ସଂସାର ତ ପୁଣି ସିଏ ତ ଗୋଟେ ପରିବାର ହେବେ ନା। ଆଉ ଗୋଟେ ଘରେ କେତେ ଲୋକ ରହିଲେ ବି ସବୁବେଳେ ବି ମିଶ ମିଶିକି ମିଶିକି ରୁହ କିନ୍ତୁ ଗୋଟେ ଘର ଯଦି ସମସ୍ତେ ରହିବ ନା ତ ଟିକେ ଅଁ କଳ ଟି ହେଇଯିବ ସେଥିଲାଗି ଅଲଗା ଅଲଗା ଟିକେ ରୁହ କିନ୍ତୁ ମନ ଭିତରେ ସମସ୍ତେ ମିଶିକି ରୁହ।
ସେ ବାପା କହୁଥିଲେ କି ତାଙ୍କ ଘର ଉପରେ ଘର କରିଦେବେ। ନେଇକି ରହିବେ ତାପରେ ତାଙ୍କ ଘରେ ଯୋଉ ପିଲର ନାହିଁ ସେତେବେଳେ ତ ପିଲର ରହୁନ
ବାସ୍ ବାସ୍ ସେମ୍ ଆମର ବି ସମାନ ସେଇ ସମ ଆମର ବି ସେତେବେଳେ ତ ଆଗରୁ ଯୋଉ ଘର ହଉଥିଲା ତ ପିଲର ପଡୁ଼ନଥିଲା ନା ମ ଜେଜେ ତିରିଶି ପଇଁତିରିଶି ବର୍ଷର ଆମର ଏଇ ଘର। ସେତେବେଳେ ପିଲର ଦିଅନ୍ତା ତ ଆମେ ଏଇନା ଭାବିଛୁ କି ଉପର ଘର କରିବାକୁ ତ ପିଲର ତ ନାଇଁ। ଉପର ଘର ତ ରହିବନି ଷ୍ଟ୍ରଙ୍ଗ୍ ହବନି ତ ପିଲର ଦେଇକି କରିବା ଲାଗି ତା ଅପେକ୍ଷା ଏତେ କାଇଁ କରିବୁ ତାପରେ ଅଲଗା ଅଲଗା ଘର ଏକାଥରେ ସବୁ କରିବେ ଆଉ।
ହୁଁ ଆମର ପିଲର ଆମର ହଉଛି। ଏ ନାଇଟିନାଇନ ମସିହାରେ ଯୋଉ ବାତ୍ୟା ହେଇଥିଲା ବନିଆ ସେଇ ଟାଇମର ଆମର ଅଧେ ଗାଁଲୋକ ଆମ ଘରେ ଆସି ରହିଥିଲେ ସେଇ ଟାଇମରେ ତେବେକା ଘର ଆମର। ହଁ ଅନେଶତ ମସିହା ବାତ୍ୟା ହେଲେ କେତେ ଛବିଶ ତେଇଶ ଅଠେଇଶ ବର୍ଷର ଘର ଆମର।
ହଁ ହଁ ହଁ।
ତାପରେ ସେ ଘରର ଡିଜାଇନ ଫିଜାଇନ ବି ନହିଁ ସେ ଜେଜକ କରିଥିଲେ ଯେମିତିମିତି କରିଥିଲେ ଏଇ ଏପଟେ ରୁମ ସେପଟେ ରୁମ ସ୍କୁଲଘର ବାଗେ କରିଦେଇଥିଲେ। ହୁଁ ସେଥିପାଇଁ ଆମେ ଅଲଗା ଅଲଗା ହେଇଗଲୁ ଆଉ।
ଅହୋ ଅଲଗା ଅଲଗା ହୁଅ ମାନେ ମନରେ ସମସ୍ତେ କି ମିଶିମାଶିକି ରହିବ ଆଉ।
ହୁଁ।
ହଁ ଆଉ ଏଇନା କଣ କରିବ ବୁଲିବାକୁ କୁଆଡ଼େ ଯିବ ନା ଘରେ ରହିବ?
ନା ମୁଁ ତ ଦିନ ମାନ କହିଲେ ବୁଲେ ଚଳେ। କିନ୍ତୁ ଆଜି ବାପା ଅଛନ୍ତି ଘରେ ମାନେ ମୁଁ ଆଜି କୁଆଡେ ଯିବିନି ପାଟି କରିବେ।
ଆଚ୍ଛା ଆଚ୍ଛା ହଁ ହଁ ହଁ। ହଁ ପରା ବାପା ଟିକେ ଜଗନ୍ତି ସମେସ୍ତଙ୍କ ଘରେ ସେଇ ସମସ୍ୟା। ବାପା ରହିବେ ମାନେ କୁଆଡେ ଯାନି ଏଇ ଇଆଡେ ଯାନି ସିଆଡେ ଯାନି। ଏଇ ସାଙ୍ଗ ସହବୁ ମିଶନି ସେ ସାଙ୍ଗ ସହ ମିଶନି।
ହଁ ହୁଁ ତାପରେ ମମିକୁ ତ କେହି କିଛି ଡରନ୍ତିନି ସେ କଥା କମନ ପୁରା। କିନ୍ତୁ ବାପା ରହିଲାବେଳେ ଟିକେ ମାନେ ଇଏ ରହେ ଆଉ।
ଆଚ୍ଛା ଆଚ୍ଛା।
ମୁଁ ସଦା ବୁଲେ ସଦା ବିଷୟରେ ସଦାବେଳେେ ବୁଲିବାଟା ବି ଭଲ ନୁହଁ। ହେଲେ କଣ କରମି ଘରେ ବସି ବସି ବସି କଲେଜ ଫଲେଜ ବି ନାହିଁ ଏଖିନା କଲେଜରେ ତପ୍ରୋଜେକ୍ଟ ଚାଲିଛି ଡେଲି କଲେଜ ଯିବାକୁ ପଡୁଛି।
ହଁ ହଁ, ତୁମେ ଏଇନା କୋଉଥିରେ ପଢୁଛ?
ପ୍ଲସ୍ ଥ୍ରୀ।
କୋଉ ତମର ଏଇନା କୋଉ ବର୍ଷ ପ୍ଲୁସ ଥ୍ରୀର?
ପ୍ଲସ୍ ଥ୍ରୀର ତିନି ବର୍ଷରୁ ନା ଦ୍ଵିତୀୟ ନୁହଁ ଦେଢ ବର୍ଷ ପୁରା ଟୋଟାଲ ଚାଲିଛି ମାନେ।
ଆଚ୍ଛା ଆଚ୍ଛା ଆଛା ଆଛା।
ହୁଁ ସେ ଯୋଉ ଆଗ ଯୋଉ ଛଅଟା ସେମିଷ୍ଟାର ରେ ହଉନଥିଲା ଇଣ୍ଟରସିପ୍।
ହଁ ହଁ।
ଜାଣିଥିବ ତ ସେଇଟା ଇକ୍ଷିଣା ହେଇଯାଇଛି। ଚାରି ବର୍ଷରେ ତ ସେଥିପଁ ଇଣ୍ଟର୍ନସିପ୍ ପ୍ରୋଜେକ୍ଟ ଚାଲିଛି ଡେଲି କଲେଜ ଯାଇକି ବୁଲାବୁଲି ସର୍ଭେ କରିବାକୁ ପଡୁଛି। ଗାଁରେ ଆଉ ଭାସ୍କର ନ୍ୟୁଜ ହେଇଯାଇଛି ପୁରା ଆମେ ଆଉ।
ତୁମର କୋଉ ବିଷୟ କି ଆ ଯଉ ଆଛା ଆଛା। ହ ହୁଁ ହ। ଆଛା ଆଛା।
କମର୍ସ ନେଇଥାନ୍ତି ତ ମୁଁ ଲାଷ୍ଟରେ ମୋର ଡିପ୍ଲୋମା କରିବାର ଥିଲା। ତ ହେଇପାରଲାନି ଲାଷ୍ଟକୁ ପୁଣି ଏଠି ଯାଇକି ନାଁ ଲେଖେଇଲି କଲେଜରେ ତ ମୁଁ ଦେଖିଲି କମେର୍ସରେ ନାହିଁ ଆର୍ଟ୍ସରେ ବି ନାହିଁ।
ଆଉ ସିଟ‌୍ ସବୁ ଫିଲ୍ଅପ ହେଇଯାଉଛି ଆଉ କଣ। କରିବ, ଲାଷ୍ଟ କୁ ଯାହା ବୋଲେ ଗୋଟେ ଡିଗ୍ରୀ ସାର୍ଟିଫିକେଟ ପାଇଁ ଯାହାହଲେ ଗୋଟେ କରିଦେଲେ ସରିଲା
ଭାବୁଥିଲି ସାଇନ୍ସ ତ ମୁଁ ଦେବିନି, ମୁଁ ବେଳୁରୁ ଜାଣିଛି କାହିଁକିନା ମୁଁ ପ୍ଲସ ଟୁ ରେ ସାଇନ୍ସ ନେଇନି ମାନେ
ପ୍ଲସ ଥ୍ରୀ ରେ ତ ହେଇପାରିବନି କିନ୍ତୁ ପ୍ଲସ ଟୁ ସାଇନ୍ସ ନେଇଥିଲେ ମାନେ ପ୍ଲସଟୁ ରେ ଆମେ ଯଉଥିରେ ପଢିଥିଲି ଚଲିଥାନ୍ତା। କିନ୍ତୁ ପ୍ଲସଟୁ ରୁ ସାଇନ୍ସ ନାଇଁ ମାନେ ଆଉ ପ୍ଲସଥ୍ରୀ ରେ ତ ସାଇନ୍ସ ପଢିହବନି।
ହବନି, ତାପରେ ମୁଁ କମର୍ସ ନେଇଥାନ୍ତି ତ ମୁଁ ଦେଖୁଛି କି କମର୍ସ ରେ ଜାଗା ଲ ଆର୍ଟସ ରେ ଭଲ ଭଲ ଚା ପ ଯୋଉ ବିଷୟରେ ନାହିଁ। ହିଷ୍ଟ୍ରି ଅଛି, ନେଲେ ନିଅ ନହେଲେ ପଳା, ମୁଁ ଲାଷ୍ଟକୁ ମୋର ହିଁ ହିଷ୍ଟ୍ରି ନେଲି, ହିଷ୍ଟ୍ରି ଟା ଭଲ ଦେଶ ଭିତରେ ଜାଣିବ ସବୁ ଜାଣିବ।
ହଁ, ହଁ, ଟିକେ କଷ୍ଟ ହେଇଛି ନା ଟିକେ ପିଲାମାନେ ସେଥିଲାଗି ମନେ ରଖିବାକୁ ଟିକେ କଷ୍ଟ ହୁଏ, ସବୁ ମସିଆ
ହ ମସିଆ ସେ ଯୋଉ ରାଜା ମାନଙ୍କ ନାମ ଓଃ, ସେ ଯୋଉ ନାମ ମୋ ମୁହରେ ପଶୁନି
ନଷ୍ଟ ହୁଏ ଆଉ
ହିଷ୍ଟ୍ରି କହିଲେ ଗୋଟେ ଆଡୁ ଭଲ, ଗୋଟେ ଆଡୁ ସେମିତି ଆଉ
ସବୁ ପାଠ ଭଲ, ଯାହାକୁ ଯାହା ଯାହାର ହେଲା ସେ ସେଇ ପାଠ ହଁ ପଡିବ ନା
ହୁଁ